ଓ।
ହାଲୋ ମୋ କଥା ଆପଣଙ୍କୁ ଶୁଭୁଚି? ଓହୋ ଆଉ କଣ କରୁଥିଲେ ଆପଣ?
ଏମିତି ବସିଛି ଆଉ, ଆପଣଙ୍କ ଆଡେ ବର୍ଷା ହେଇନି କି?
ହଁ ଦିଟା ତିନିଟାରେ ବର୍ଷା ହେଇଥିଲା ବହୁତ୍ ଜୋରରେ ହେଇଥିଲା ପୁରା କଳାମେଘ ଆସିକି। ପୁରା ଏଡେ ଜୋରରେ ପବନ ହେଲା ପୁଣି ଆଉ ଥରେ ବର୍ଷା ବି ବହୁତ୍ ଜୋରରେ ହେଲା। ପୁରା ଚଡଚଡ଼ି ମାରିଲା ଆମ ମାନେ ଇଲେକ୍ଟ୍ରିକ ଖୁଣ୍ଟରେ ପୁରା ପଡି ଯାଇଥିଲା। ଆ ମାନେ ଲାଇନ୍ ବି ପଳେଇଥିଲା ତିନି ଚାରି ଘଣ୍ଟା କିନ୍ତୁ ଆମ ଘରେ ଇନଭର୍ଟର ଅଛି ତ ତିନି ଚାରି ଘଣ୍ଟା ପର୍ଯ୍ୟନ୍ତ ଆରାମସେ ପଳେଇଲା। ବାକି ଅନ୍ୟ ସମସ୍ତଙ୍କର ଲାଇନ୍ ପଳେଇଥିଲା ନା ତ ଅସୁବିଧା ଥିଲା ଆଉ। ଆପଣଙ୍କ ସାଡେ ବର୍ଷା ହେଇଚି?
ହୁଁ ଆମର ବି ଏଇଠି କାଳବୈଶାଖୀ ହେଇଥିଲା ଗଛପ ତ୍ର ଉଡେଇ ଦେଇକି ଚାରିଆଡେ ଛାରଖାର କରିକି ଗାଡି ମଟର ବନ୍ଦ ବାନ୍ଦ। କାରର ଧୂଆଁ ସବୁ ଭାଙ୍ଗି ଭୁଙ୍ଗା ହେଇକିରି ସବୁ ଭାଙ୍ଗି ଭୁଙ୍ଗା ଦେଇ ପଳେଇଲା।
ଓହୋ।
ଆଉ କଣ ଖାଇଲେ?
କଣ ଖାଇଲି ଏବେ ତ ମୁଁ କିଛି ଖାଇନି ବା ଖରାବେଳେ ଆମ ଘରେ ହେଇଥିଲା ମଟନ୍ ତରକାରୀ ଚିକେନ୍ କଷା ଆଉ ଚିକେନ୍ ବିରିୟାନୀ ହେଇଥିଲା ଆଉ ରାଇତା ହେଇଥିଲା
ହୁଁ-ହୁଁ।
ହୋ ପାମ୍ପଡ ହେଇଥିଲା, ଆଉ କୁନ୍ଦୁରି ଭଜା ହେଇ
ଆପଣଙ୍କ କଥାରୁ ଜଣା ପଡୁଛି ଆପଣଙ୍କର ଘରେ ବୋଧେ ଫାଇଭ ଷ୍ଟାର ହୋଟେଲରୁ କମ ନୁହଁ।
ହଁ ମାନେ ମୋ ମମି ବହୁତ୍ ଆ ମାନେ ରାନ୍ଧିବାକୁ ବହୁତ୍ ଭଲ୍ ପାଆନ୍ତି ତ ସେଥିପାଇଁ ସବୁ ରାନ୍ଧନ୍ତି ଆଉ, ବ୍ରେକଫାଷ୍ଟ ବି ମୁଁ ତ ଆପଣଙ୍କୁ କହିଥିଲି। ଚାଉମିନ୍, ମ୍ୟାଗି, ଉପମା ହେଇଥିଲା ଆମ ଘରେ, ତମ ମମିକି ବହୁତ ଭଲ ଲାଗେ?
ତିନିଟା?
ହଁ-ହଁ ତିନଟା କ ହେଇଥିଲା।
କେତେଜଣ ଆପଣଙ୍କ ଘରେ ମେମ୍ବର ଅଛନ୍ତି କି?
ଆମଘରେ ଚାରିଜଣ ଅଛନ୍ତି।
ଉଁ-ହୁଁ।
ଯାହାର ଯଉଟା ଇଚ୍ଛା ସେ ସେଇଟା ଖାଇଲା ଆଉ।
ଅ ହଁ ଏ ଚାରି ଜଣଙ୍କ ପାଇଁ ତିନି ପ୍ରକାର ଭେରାଇଟି ମାନିବାକୁ ପଡିବ।
ହଁ କଣ କରିଆ ଆମ ଘରେ ସେମିତି ଚାଲେ ନିୟମ ଯାହାର ଯୋଉଟା ଇଛା ତା ପାଇଁ ସେ ସେଟା ହବ।
ଓ ହଁ ଏମିତି କଥା କି?
ଓହୋ ଆପଣ କଣ ଖାଇଛନ୍ତି?
ଆମେ ପା ଏଇ ଖାଇଲୁ ଭାତ, ଡାଲି, ଚିଙ୍ଗୁଡ଼ି ଘାଣ୍ଟ। ଆଉ ଗୋଟେ ଚିକେନ୍ ତରକାରୀ ଗୋଟେ। ଆଉ।
ଆମ୍ବ ଟିକେ ଆଉ, ଏତିକି ଆମେ ସାଧା ସୁଧା ଆମର ଗରିବ ଶ୍ରେଣୀ ଲୋକ। ଏବ୍ ଆପଣଙ୍କ ପରି ଧନୀ ଲୋକ ନାଇଁ। କି ମ୍ ଖରାବେଳେ ସକାଳେ ତିନି ପ୍ରକାରେ ଜଳଖିଆ। ଗୋଟେ ଫାଷ୍ଟ ଟାଇମ୍ ଶୁଣୁଛି ତିନି ପ୍ରକାରେ ଜରିଖିଆ। ଚାରି ଜଣ ଲୋକଙ୍କ ମଧ୍ୟରେ ହୋଇପାରେ ବୋଲି।
ହଁ ନା ଆମ ଘରେ ଟିକେ ଖାଉଣିଆ ବେଶୀ ଅଛନ୍ତି ତ ମାନେ ନ ଖାଇଲେ ପୁରା କିଛି ମାନେ ତାଙ୍କ ଦିନ ଭଲ ଯିବନି।
ହୁଁ।
ମୁଁ ବି ଭଲସେ ଶାନ୍ତିରେ ନ ଖାଇଲେ ମାନେ ଦିନଟା ଭଲ ଯାଏନି। ତ ଆମ ଘରେ ଯେମିତି ଆସିଚି ଆସିଚି ଆଉ। ଆଉ ଆପଣଙ୍କୁ ବିରିୟାନୀ ଭଲ ଲାଗେ?
ହଁ।
ଆପଣ କୋଉ କୋଉ ବିରିୟାନୀ ଟ୍ରାଏ କରିଛନ୍ତି?
ହାଇଦ୍ରାବାଦୀ ଚିକେନ୍ ମୁୁରାଦାବାଦୀ ଚିକେନ୍ ଆଉ ଚିଆ ଉଁ। କିମା ବିରିୟାନୀ ଚିକେନ୍ ଲଲିପପ୍ ବିରିୟାନୀ। ଭେରାଇଟି ବିରିୟାନି ଏମିତି କେତେ ପ୍ରକାର ବିରିୟାନୀ କହିଲେ ସରିବନି ଆପଣ କହୁନାହାନ୍ତି?
ନେ। ଖାଲି ଚିକେନ୍ ବିରିୟାନୀ ଭଲ ଲାଗେ ନା?
ହୁଁ।
ଓହୋ ଆପଣ କଶ୍ମୀରୀ ବିରିୟାନୀ ଶୁଣିଛନ୍ତି?
ହୁଁ।
କା ଟ୍ରାଏ କରିଛନ୍ତି କେମତି?
ନାଁ ଟ୍ରାଏ କେବେ କରିନି।
ଓହୋ। ଆପଣ ମୁଁ ଆପଣଙ୍କୁ ଗୋଟେ ରେସିପି କହିବି ଆଜି କାଶ୍ମୀର ବିରିୟାନୀର ଆପଣ ଟ୍ରାଏ କରନ୍ତୁ। ମତେ କହିବେ କେମିତି ଲାଗୁଛି, କାରଣ ମୁଁ ଘରେ ଟ୍ରାଏ କରୁଛି ମ ତ ମାନେ ଫ୍ୟାମିଲି କୁ ବହୁତ୍ ଭଲ ଲାଗିଛି ତ ଆଉ ଶୁଣିବାକୁ ଚାହୁଁଛନ୍ତି?
ହଉ।
ହଁ ଫାଷ୍ଟ ଆପଣ ଯଦି ଭେ ଜିନ୍ କରିବାକୁ ଚାହୁଁଛନ୍ତି ତାହଲେ ପନିର ଆଣିପାରିବେ। କିନ୍ତୁ ମୁଁ ତ ଚିକେନ୍ ଟ୍ରାଏ କରି ଯେହେତୁ ଚିକେନ୍ ଫାଷ୍ଟ ମ୍ୟାରିନେଟ୍ ହୁଏ ଦ ଦହିରେ ଆଉ ଅଦା ରସୁଣ ପେଷ୍ଟ, ଆଉ ଗରମ ମସଲା ଚାଟ୍ ମସ ଲା ଆଉ ଯୋଉ କୋ ଜିରା ମସଲା। ଆ ଅଦା ରସୁଣ ମାନେ ପାଉଡର ବି ଆସିଲାଣି ଏଥର ଆପଣ ଯଦି ପେଷ୍ଟ ଇୟୁଜ୍ କରିବାକୁ ଚାହୁଁନାହାନ୍ତି ପାଉଡର ବି ୟୁଜ୍ କରିପାରିବେ ଆଉ ବହୁତ୍ ଘରେ ଯୋଉ ଚିକେନ୍ ମସଲା ମଟନ୍ ମସଲା ଯାହା ବି ଅଛି ସବୁ ଇୟୁଜ କରିବେ ଆଉ ବିରିୟାନୀ ମସଲା ଟା ଇମ୍ପୋର୍ଟାଣ୍ଟ, ଏଟା ଘରେ ତିଆରି ବି ଆପଣ କରିପାରିବେ, ନହେଲେ ଅର୍ଡ଼ର ବି କରିପାରିବେ ନହେଲେ ଦୋକାନରୁ ବି ଆଣିପାରିବେ। ତ ସେ ଚିକେନ କୁ ତିରିଶ ମିନିଟ ଯାଏ ପୁରା ମ୍ୟାରିନେଟ କରିବେ ତାପରେ ରାଇସ୍ ତ ଆପଣଙ୍କ ପ୍ରାୟ ବାସମତୀ ରାଇସ୍ ବାସମତୀ ରାଇସ୍ ୟୁଜ୍ କରନ୍ତି ନା ଆପଣ?
ହଁ ବାୟେଶ ମତିର ଲଙ୍ଗରେନ ରାଇସ୍।
ବିରିୟାନୀ ମୋ ରାଇସ ବି ମିଳେ କିନ୍ତୁ ମୁଁ ତ ପ୍ରାୟ ବାସମତୀ ୟୁଜ୍ କରେ କାରଣ ସେଟା ପ୍ୟାକେଟ ବାଲା ଆସେ। ତ ୟୁଜ କରେ ଆଉ ତ ସେଇଟା ପାଣିରେ ପାଣି ଫାଷ୍ଟ ଗରମ କରିବେ ଆଉ ଯୋଉ ରାଇସ୍କୁୁ ପାଣିରେ ମାନେ ଭିଜେଇକି ରଖିବେ। ନହେଲେ ସେ ଭଲ ସେ ହବନି ହଁ। ଆପଣଙ୍କର ସେଆଡୁ ବହୁତ ଟିକେ ସାଉଣ୍ଡ ହୋଉଛି ବନ୍ଦ କରନ୍ତୁ ହଁ।
ଆମର ଟିକେ ବିଲେଇର ଅସୁବିଧା ଅଛି ତ ସେଥିପାଇଁ।
ଓହୋ ଉଁ ବିଲେଇ ଅଛି ନା ଘରେ? ତ ଫାଷ୍ଟ୍ ରାସ୍ତା ପରେ ସେକେଣ୍ଡରେ ରାଇସ୍ କୁ ଭାତ୍ ରେ ଗରମ କରିବ ମାନେ ପୁରା ଛିପିକି ଦେଖିବେ ପୁରା ସିଝିବନି ମାନେ ଅଧା ନାଇଣ୍ଟ ପ ସେଣ୍ଟ ସିଯିଥିବ। ନାଇଣ୍ଟି ପର୍ସେଣ୍ଟ ଶିଯିଥିବ ତାପରେ ସେଟାକୁ କୁ ମାନେ ଗାଳିବେ ଆଉ ସେଟାକୁ ମାନେ ଖୋଲା କରିକି ରଖିବେ ନହେଲେ ବନ୍ଦ କରିକି ରଖିଲେ ସେଇଟା ମାନେ ପୁରା ଅ ଲାଗି ଲାଗି ହେଇଯିବ ତେ ତେଲ ଟିକେ ପକେଇଦେବେ ଆଉ। ନାଇଣ୍ଟି ପରସେଣ୍ଟ କୁକ୍ କରିବାର ଅଛି ରାଇସଟାକୁ।
ହଣ୍ଡ୍ରେଡ ପରସେଣ୍ଟ କାହିଁ କରିବାନି ଆମେ?
ନହେଲେ ସେଇଟା ଚିପକି ଯିବ ନା ମାନେ ପରସ୍ପରରେ ବହୁତ ଯଦି ସିଝିଗଲା
ମାନେ ସେଇଟା କଣ ଦମ ଦେବେ ନା କଣ ଦେବେ?
ହଁ ଦମ ଲାଷ୍ଟକୁୁ ଦିଆହବ ସେଇଟା ପାଇଁ ବି ଦରକାର ଟିକେ ଅଲଗା ଅଲଗା ଭାତ ରହିଲେ ଭଲ ରହିବ।
ଓ ହ ଏମିତି କଥା।
ହଁ ତାପରେ ପିଆଜ ତ ବହୁତ ଇ ମ୍ପୋଟାଣ୍ଟ ପିଆଜକୁ ବହୁତ ଛୋଟ ଛୋଟ ପିସରେ କାଟିକି ସେଟାକୁ ପୁରା ଘିଅରେ ପୁରା ଗୋଲଡେନ ଆ ଗୋଲଡେନ କଲର ଯୋଉ
ଘିଅରେ କାହିଁ କରିବା ଆମେ କଣ ଇଏ ନର୍ମାଲ ସନ୍ଫ୍ଲାୱାର ତେଲରେ କରିପାରିବାନି?
ହଁ ସନ୍ ଫ୍ଲାୱାର ତେଲରେ ବି କରିପାରିବେ କିନ୍ତୁ ମୁଁ ମତେ ଘିଅରେ ଭଲ ଲାଗେ ତ ମୁଁ କରୁଛି ଆପଣ ଯଦି ସନଫ୍ଲାୱାର ତେଲରେ କି ସୋରିଷ ତେଲରେ
ମାନେ ହଲକା ଗୋଲଡେନ ଯେହେତୁ ପିଆଜ ନାଚୁରାଲି ବି ତା କଲର ଚେଞ୍ଜ କରିପାରେ ଫାଷ୍ଟ ନାଲିଆ କରିବା ନା ଗୋଲ୍ଡେନ୍ ବ୍ରାଉନ୍ କରିବା?
ଗୋଲଡେନ ବ୍ରାଉନ ନା ଗୋଲଡେନ ବ୍ରାଉନ ମାନେ ସୁବର୍ଣ୍ଣ ମାଟିଆ କଲର। ସେଇ କଲର ପଜ ହେବା ପର୍ଯ୍ୟନ୍ତ ଆପଣ ନିଜେ ଜାଣିପାରିବେ ମାନେ ପୁରା ଯେମିତି କ୍ୟାରମଲାଇଜ ଅନ୍ୟାନ ଯେମିତି ଥାଏ ଏଇଟା ସେମିତି ଟାଇପ ରହିବ ଆଉ।
ବ୍ରାଉନ ଓନିଅନ ମାନେ ହିଁ କ୍ୟାରେଜ ନାହିଁ ଆପଣ କଣ କହୁଛନ୍ତି ଓଡିଆରେ କହୁନାହାନ୍ତି?
ହଁ ମାନେ ଯେମିତି ଚା ହୋଉ କେ ଗୋଲଡେନ୍ ବ୍ରାଉନ ଅରିଆନ ମାନେ ଓନିଆନ ଯାହା ମାନେ ପିଆଜ
ଏଇଟା ଆପଣ କେତେ ପରିମାଣ ନେଲେ କଣ କହିଲେନି?
କେତେ ପରିମାଣ ମାନେ ମୁଁ ତ ଚାରି ଜଣଙ୍କ ପାଇଁ କରେ ତ ମତେ ପାଞ୍ଚଶହ ଗ୍ରାମ ଚିକେନ ଆଉ ମାନେ ଆଉ
ବ୍ରାଉନ ଅନିଅନ କରିବା ପାଇଁ ଆମକୁ କେତେଟା ପିଆଜ ଦରକାର?
ଆଉ ବ୍ରାଉନ ଓନିଅନ୍ ତ ବ୍ରାଉନ ଓନିଅନ୍ ପାଇଁ ଆପଣ ଆପଣଙ୍କୁ ଯଦି ପିଆଜ ବେଶୀ ଭଲ ଲାଗେ ତ ପାଞ୍ଚ ଛଅ ଟା ବି ନେଇ ପାରିବେ। ମୁଁ ତ ତିନି ଚାରିଟାରେ କାମ ହେଇଯାଏ ମୋର ସେମିତି କିଛି ନାହିଁ ପିଆଜ ର ସେମିତି କ୍ଵାଣ୍ଟିଟ୍ ନାହିଁ ଆପ ଆପଣଙ୍କ ଉପରେ ନିର୍ଭର ଆପଣ ଯେତେ ୟୁଜ୍ କରିପାରିବେ।
ଅହୋ।
ଓହୋ ଆଉ ଯ ଯେହେତୁ ଏଇଟା କାଶ୍ମୀର ବିରିୟାନୀ ତ ଡ୍ରାଏ ଫ୍ରୁଟ୍ସ ତ ବହୁତ ରହେ ଯେମିତି କାଜୁ ଖ୍ରସମସ ଆଉ ମୁଁ ଶୁଣିଥିଲି ପ୍ରାୟ ଆପଲ ବି ପଡେ ମାନେ ସେଓଉ କିନ୍ତୁ ସେଓ ତ ମତେ ଭଲ ପକେଇଲେ ଭଲ ଲାଗେ ମାନେ
ଉ ସେଉ ତ ଜମା ଭଲ ଲାଗିବ ନାହିଁ
ନାଇଁ ମୁଁ ରେସିପିରେ ଦେଖିଥିଲି ପଡେଇ ତାାଇରେ କିନ୍ତୁ ମୁଁ ପକେଇନି ଆଉ କିନ୍ତୁ ପକେଇ ଆପଣ ପକେଇବାକୁ ଚାହୁଁଛନ୍ତି ମିଠା ମିଠା କରିବାକୁ ଚାହୁଁଛନ୍ତି ପକେଇ ପାରିବେ କିନ୍ତୁ ମୁଁ ପକେଇବା ଥିଲି
ହଁ ଆମକୁ ଟିକେ ବିରିୟାନୀ ଆମକୁ ଟିକେ ସ୍ପାଇସି ସଡ୍ ଦରକାର
ହଁ ତାପରେ ସେ ଯୋଉ ଚିକେନ କୁ ମ୍ୟାରିନେଟ କରିଥିଲେ ସେଇଟାକୁ ମାନେ ପୁରା ଗରମ କର ପୁରା ପିଆଜ ଫିଆ ପେଇକ ଫା ପିଆଜ ଅଦା ରସୁଣ ପେଷ୍ଟ ପ୍ୟାନ ରେ ପକେଇବି ତାପରେ ସେଟାକୁ ଯେମତି ନର୍ମାଲି ଟାଣ୍ କରିକି ପୁରା ସିଝାନ୍ତି ଚିକେନକୁୁ ସେମିତି କରିବେ ଆଉ ଆଉ ତାପରେ ଆମକୁ ଦମ କରିବାକୁ ହେଲେ ଗୋଟେ ଗୋଟେ ବଡ କୁହନ୍ତି ନି ତାତଲା ନିଅନ୍ତି ପୁରା ଯେମିତି ଆମେ ବିରିୟାନୀ କରୁ ଯୋଉଥିରେ ଆମେ ବିରିୟାନୀ ଫୁଟା ହେଇଥିଲେ ସେଇଥିରେ ହିଁ କର
ଦିଏ କାରଣ ଯଦି ଆପଣ ସେ ଦମ ଯ ମାରିନେଟ କଲେ ମାରିନେଟ କୁ ଯଦି ଟିକେ ଆପଣ ଯଦି ସେ ହାଇଦ୍ରାବାଦୀ ଷ୍ଟାଇଲ ରେ କରିବେ। ଦେନ ଟିକେ ସେଥିରେ ପିଆଜ ଯୋଉ କରିଥିବେ ଆମ। ଯୋଉ ପିଆଜ ଛଣାରେ ଯୋଉ ତେଲ ବଳିଥିବ। ସେ ତେଲକୁ ଟିକେ ପକେଇକିରି ଗରମ କରିଦେଇକିରି ସେଇଥିରେ ହିଁ ଚିକେନ ଟିକେ ପକେଇଦେଲେ। ତାକୁ ଟିକେ ମାନେ ହିଟ୍ ଆଇଲା ପରେ। ଟିକେ ଭାଜି ଦେବେ। ଦେନ ସେଇଥିରେ ସେଇ ଚାଉଳ ଟା ପକେଇ ଦେଲେ। ଚାଉଳ ଟିକେ ହାଲକା ପକେଇବେ। ଟିକେ କଞ୍ଚା ଚାଉଳ ଟିକେ ପକେଇବେ ଉପରେ। ଦମ୍ ସେଥିରେ। ଏ ପୁଦିନା ପତ୍ର, ଧନିଆ ପତ୍ର। ଟିକେ ପକେଇଦେବେ ଦେନ୍ ଟିକେ ହାଲକା ଘିଅ ଗୁଆ ଘିଅ ଟିକେ। ଗୋଟେ ଲେୟାର ଗଲେ ପୁଣି ଆଉଥରେ ତା ଉପରେ ଲେୟାର ଟିକେ ହାଲକା ଚିକେନ୍। ପୁଣି ଆଉଥରେ ଟିକେ ଆଉ ଟିକେ ନାଇଟି ପରସେଣ୍ଟ ହେଥିଲା ଚାଉଳ। ଦେନ୍ ସେଇଥିରେ ଟିକେ ମିଣ୍ଟ ଲିଭ୍ସ ଏ ପୁଦିନା ପତ୍ର, ଧନିଆ ପତ୍ର। ଟିକେ। ଗୁଆ ଘିଅ। କି ତେଲ ବି ପକେଇଲେ ହବ ସେଇଥିରେ କେଉଡା ୱାଟର ପକେଇଲେ ବି ହବ ସେଥିରେ କଲର ବି ଟିକେ ପକେଇଲା ହବ କଲର ପକେଇଲେ ସେଥିରେ କଲର ହିଁ ଆସିପାରେ ଦେନ୍ ସେଥିରେ ସେଇଟାକୁ ଦେଇକରି ହାଲକା କଣ ଗୋଟେ ଏ। ଅଟା ରଟରେ ଚକଡା ତିଆରି କରି ସେଟା ଲମ୍ବା କରିକ ତା ସାଇଡରେ ଦେ। ଯୋଉ ଘୋଡ଼ଣି ଘୋଡିଲା ପରେ ତାକୁ ଦମ ଦେଇକିରି। ମନେଇବେ ତିରିଶ ମିନିଟ୍ ପରେ କୋ ଗରମ ଗଲା ପରେ ଖୋଲିଦେବେ। ଏତିକି ହେଇକରି ହେଇ। ଆଣ ବିରିୟାନୀ ଆଉ କଣ।
ଏଇଥିରେ ବି ସେମିତି ହୁଏ ମାନେ ଏମତି ନର୍ମାଲ ବିରିୟାନୀ ତ ଏମତି ହୁଏ।
ଆଉ ମୁଁ କାମ ଅଛି। ମୁଁ ଆଉ ଟିକେ ପରେ କଥା ହଉଛି।
ହଁ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ତ ପରେ କଥା ହବା ଆଉ।